ହଁ ହାଲୋ ହଁ ଏବେ ଲାଗିଲା ଆମର।
ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଆଉ କଣ କରୁଥିଲେ?
ଝାଡୁ କଲି ଝାଡୁ କରିକି ବାସ ସନ ଖଣ୍ଡେ ପଡ଼ିଥିଲା ତାକୁ ମାଜି ଦେଇକି ଘର ଝାଡୁ କାଲି ସନ୍ଧ୍ୟା ଦେବି ବୋଲି। ଅପେକ୍ଷା କରିଛି ସନ୍ଧ୍ୟା ଦେଇନି ଦେବି ସନ୍ଧ୍ୟା ଦେଲା ପରେ। ଏ ଘଣ୍ଟେ କାମ ରହିଯାଏ ଭାଗବତ ପଢେ ଆଉ ରହିଯାଏ ଟିକେ କାମ।
ହଁ ବଢିଆ ଡେଲି ଭାଗବତ ପଢ଼।
ହଁ ଡେଲି ଗୋଟେ ଥର ସାରି ସାରିକି ପୁଣି ପଢୁଛି ଏଡ଼େ ବଡ ବହି କିଛି ମନେ। ରହୁଛି କିଛି ମନେ ରହୁନି କି ତଥାପି ପଢୁଛି ଆଉ।
ହଁ ହଁ ସେ ପଢିବାଟାହିତ ଶୁଭ ଭଲ ଆଉ।
ମାନେ ପଢୁଚି ଡେଲି ପଢେ ଦିନେ ଦିନେ ପଢି ପାରୁନି ଘରକୁ କିଏ କୁଣିଆ ଆସିଗଲେ କଁ ହେଲେ ଅସୁବିଧା ହେଲା ସ୍ତ୍ରୀ ଲୋକ ଦୁନିଆ ଏମିତିି ପଢିପାରେନା କେତେବେଳେ କିନ୍ତୁ ପ୍ରାୟତଃ ପଢେ।
ସେଇତ ଭଲ।
ଗୋଟେ ଗୋଟେ ଥର ସାରି ସାରିଚି କଢିକିନି।
ହଁ ହଁ ହଁ ଆ ସେ ଭଲ ମୁଁ ଏବେ ଏବେକୁ ଏଇ ଦି ଚାରି ଦିନି ହବ ଗୀତା ଟିକେ ଟିକେ ପଢୁଚି ଆଉ। ମୁଁ ଆରମ୍ଭ କରୁଚିବା।
ନାଇଁ ଗୀତା ବହି ମୁଁ ରଖିଚି ଆଉ କିନ୍ତୁ ଭାଗବତ ଥରେ ସାରିକି ପୁଣି ସେଭାଗବତକୁ ଆଉଥରେ ପଢୁଚି ଗୀତାବି ମୋର ବଡ଼ଟେ। ଆଉ ଗୀତା ଅଛି ମୁଁ ଭାବିଲିଣି ଗୀତା ପଢିବି ମୋ ନାଇଁ ନାଇଁ ଭାଗବତ ଆହୁରି ପା ସା ତଥର ପଢିବି ଏମିତି ଭାବିବି ମନରେ ଗୋଟେ ପଢୁଚି।
ଏ ଭଲ ସେଭଲ ଗୋଟେ ଗୋଟେ ଅଭ୍ୟାସହିଁ ଭଲ ଏସବୁ। ଆମେତ ଠାକୁରଙ୍କୁହିଁ ଡାକିବାଟାହିଁ ଠିକି ଆଉ ଛୁଆ ପିଲାଙ୍କ ପାଇଁତ ଆମେ ସେଇ ଠାକୁରଙ୍କୁହିଁ ଡାକିବା। ଆଉ ଆଉ ମୁଁ ନହେଲେ ମୁଁ ଏବେ ଏବେକୁ ଦିଇ ଚାରି ଦିନି ହବ ପଡ଼ୁଚି ମୁଁ ହନୁମାନ ଚାଳିଶାଟା ମୁଁ ଡେଲି ପଢେ ସବୁଦିନ୍।
ହଁ ମୁଁ ମଙ୍ଗଳାସ୍ତତି ହନୁମାନ ଚାଳିଶିଆ ମୋର ହ୍ୱାଟସଆପ୍ ଡିପିରେବି ମଙ୍ଗଳା ହନୁମାନ ଅଛନ୍ତି। ମୋର ଲାଗେ ଯେମିତି ମୋର ଜଣେ ବାପା ଜଣେ ମା।
ମା ହଁ ହଁ ସେଇ ବେସି ଲାଗେ ହଁ ହଁ ସେଇତ ଆଉ ମୁଁବି ହନୁମାନଙ୍କୁୁ ବହୁତ୍ ମାନେ।
ମୋର ହନୁମାନ ଚାଳିଶା ପ୍ରତ୍ୟେକ ଦିନ ମା ଶନିବାର ମଙ୍ଗଳବାର ନୁହଁ ପ୍ରତ୍ୟେକ ଦିନ୍ ଅ ଦ୍ଵାଦଶ ହନୁମାନଙ୍କର ଯୋଉ ଦ୍ଵାଦଶ ମନ୍ତ୍ରଟା ଅଁ ସେ ଟା ବଲେ ଆଉ ମଙ୍ଗଳବାର ଆଉ ଶନିବାର ହନୁମାନ ଚାଳିଶାଟା ପଢେ।
ମୁଁ ବି ସେହନୁମାନ ଚାଳିଶାଟା ସବୁଦିନ ଆଉ କିଛି ପଢିପାରେନା ଟାଇମ୍ ହୁଏନା ସେଠି
ଆଉ ମତେତ ସବୁବେଳେ କହିବେ ଠାକୁର ଘରେ ଶୋଇପଡ଼ ଏତେ ଘଣ୍ଟା ପୂଜା କରୁଚ ଶୋଇପଡ଼।
ଶୋଇପଡ଼ ସେଇତ ଆଉ ଟାଇମ୍ ହୁଏନା ମୁଁ ସେ ଖାଲି ହନୁମାନ ଚାଳିଶାଟା ପଡ଼େ ଏବେକୁ ଏବେ ଦି ଚାରି ଦିନ ହବ ଆରମ୍ଭ କରିଛି ଆଉ। ଗୋଟେ ଦିଟା ଅବା ଅଧ୍ୟାୟ ଗଲାଣି ଆଉ ଏଇୟା ଆଉ। ଆଉ ନହେଲେ ସବୁ ଠାକୁରତ ଆମର ଗାଁରେ ଆମରତ ମା ହେଙ୍ଗୁଳା ଠାକୁରହିଁ ଆମ ଗାଁକୁ କୋହୁ ସାହା। ସବୁବେଳେ ଜ ମା ିଙ୍ଗୁଳା ଜଗିଚନ୍ତି।
ହୁଁ।
କିଛି ଯଦି ତାଙ୍କ ଯଜ୍ଞ ଭିତରେ ଏତେ ଅନ୍ୟାଚାର କିଛିବି ହୁଏ ସେଦେଖେଇଦେବେ। ଆଗେ ଏବେ ସିନା କିଛି କିନ୍ତୁ ଆଗ କିଛିବି କାହା ଘରେ ଅନ୍ୟାଚର କଲା ମାନେ ସେଦେଖେଇ ଦେବେ କାହା ଘରବି ହେଲେ ନିଆଁ ଲଗେଇଦେବେ। ତାର ଟାଇମରେ ସେ ଟାଇମରେ ହୁଁ। ଆଉ ସେଥିପାଇଁ ଆଗେ ମାଙ୍କର କୌଣସି ଅନ୍ୟାଜର ଯେମିତି ନହବ ତାଙ୍କ ଜିନିଷ ସେତିରେ କୌଣସି ଉଣା ଯେମିତି ନ ପ୍ରତ୍ୟକ୍ଷ ଠାକୁରାଣୀ ପରା ହୁଁ ଆଉ ଆମର ପାଞ୍ଚ ଦିନ ହୁଏ ଯଜ୍ଞ ଯଜ୍ଞ ପାଞ୍ଚ ଦିନି ପରେ ଯାତ୍ରା। ଚାଲିଚି ଆଉ। ଆଉ ସେଠି ଏଣ୍ଡୁରି ହୁଏନା ଅଷ୍ଟମୀରେ?
ହଁ ହଁ ଅଷ୍ଟମାରୀ।
ହୁଁ ଅଷ୍ଟମୀରେ ଯୋଉ ହୁଁ କଣ କୁହନ୍ତି ତାକୁ ହଳଦୀ ପତ୍ର। ପିଠା ହଁ ସେଇ ତ ଭଲ। ଉଁ। ଆଉ କଣ ସେଠିକାର ଖବର ସବୁ କୁହନ୍ତୁ ଟିକେ?
ଅଷ୍ଟମୀରେ ହଳଦୀ ପତ୍ର ପିଠା ସେ ବାସ୍ନା ଅଲଗା ଆମ ଗାଁରେ ତ ହଳଦୀ ପତ୍ର ପିଠା ହୁଏନି କିନ୍ତୁ ଏଠି ହୁଏ।
ହୁଁ ହୁଁ।
ଆମ ଗାଁ ମାନଙ୍କରେ ଇଟିଲି କରିଦିଅନ୍ତି।
ହଳଦୀ ପତ୍ର ପିଠା ଟା ପୋରୂହାଁ ହବ ପା? ସେ ଛୁଆଙ୍କ ସହିତ ପିଠା ହିଁ ପୋରୂହାଁ ହବ ସେଥିପାଇଁ ଆଳତି ପତ୍ର ପିଠାଟା ଅଷ୍ଟମୀ ରେ କରିବ ଯେତିକି ଭଲ ଲାଗିବ ଯୋଉ ବାସ୍ନା ସେ ଅଲଗା ଟାଇମି ରେ କ ସେଥିପାଇଁ ଲାଗିବନି ରହିବନି ଲାଗିବନି ସେ ଅଲଗା ଟାଇପିର। ଆଉ କହିଲେ ଉ ଆଉ ଗାଁ ରେ କଣ ସବୁ ବାଦାମ ଫାଦାମ ଚାଷ ହୁଏ?
ନାଇଁ ନାଇଁ ଆମେ ତ ଏ ସହରରେ ରହୁଚୁ।
ହଁ ଗାଁ ରେ ଯୋଉ ଯେତେବେଳେ ଥିଲେ
ନାଇଁ ଗାଁରେ ଯୋଉ ଥିଲୁ ବି ବାପା ତ ଚାକିରି କରିଥିଲେ ଆ ଆଉ ଏତେ ଇଏ ନାହିଁ କିନ୍ତୁ ବାପା ଦାଦା ଏମି ସବୁ ଚାକିରି କରିଥିଲେ ଆଉ କିନ୍ତୁ ଗାଁରେ ଲୋକ କରନ୍ତି ଆମ ପଡିଶା ଘର ଆମ ସାମ୍ନା ଏସବୁ କରନ୍ତି ତାଙ୍କର ଯୋଉ ଉ ଶଗଡ। ଶଗଡରେ ବୁହା ହେଇକି ଆସେ ଆମର ବି ବା ବାପାଙ୍କର ଥିଲା ବିଜୁ ପୋଖରୀ ଥିଲା ଚିଙ୍ଗୁଡି ଏସବୁ କରନ୍ତି ହୁଁ। ହଁ ଚିଙ୍ଗୁଡି ଚାଷ ଏଟା କରନ୍ତି ଆମର ଧାନ କ୍ଷେତ ଯଦିଓ ଅଛି କିନ୍ତୁ ଧାନ ଖେତ ଲୋକ କରନ୍ତି ସିଏ ଆଣିକି ଆମ ଘରେ ଦେଇ ଦେଇ ଯାଆନ୍ତି ଏତିକି ଆଉ।
ଓ ହଁ ହଁ ଭାଗରେ କରନ୍ତି ଲୋକ। ହଉ ସେ ଘରେ ଦେଇଯିବେ ତାଙ୍କର ନେଇକି ଆଉ।
ନ୍ତି ଗାଁ ମାନଙ୍କର ଯୋଉ ଧାନ ହବ ପଟିରେ ଶୁଖା ଦି ତାକୁ ନିଅନ୍ତି ମତେ ସେ ଗାଁ ଟା ବାହାରି ଭଲ ଲାଗେ।
ହଁ ହଁ ଏବେ ବି ଗଲେ ମୁଁ ଦୁଆରେ ବସେ ଆଉ ଦାଣ୍ଡ ଦୁଆରେ ବସିକି ଯୋଉ ଲୋକ ଦାନ୍ତ ଘଷୁଥିବେ ଆ ସେ ଗୋଟେ ବହୁତୁ ମାନେ ଭଲ ଲାଗେ।
ନାଇ
ଏ ଖୁସି ପିଲାଙ୍କୁ କହିଲେ ଆମ ଗାଁ ରେ କଣ ଗାଁ ରେ ଚଳିଥିଲୁ ଚୁଲିରେ ଖାଉ ଲୁ ଚୁଲି ରୋଷେଇ ଆଳୁ ପୋଡା ଇଏ ହୁଏ ଏବେ ପିଲାଙ୍କୁ ଆଳୁ ପୋଡା କଥା କହିଲେ ମୁଁ ପିଲାଙ୍କୁ ଆଳୁ ପୋଡା ଟା କେମିତିକା ଚଖେଇବାକୁ ଇଚ୍ଛା କଲି ମୋ ପିଲାମାନେ ଆଳୁ ପୋଡା ଟିକେ କେମିତି ଖାଇବେ ଏ ଯୋଉ ଅଗ୍ନିଜଳା ପୂର୍ଣ୍ଣିମା ହୁଏନି ଅଗଷ୍ଟି ଛବ ସେ ଅଗି ଉତ୍ସବରେ ମୁଁ ଆଳୁ ଦେଇକି ପୋଡିକି ଆଣିକି ଛୁଆଙ୍କୁ ଚଖେଇଥିଲି।
ତୋ ଛୁଆ ଜମା ଚାଖି ନାହାନ୍ତି ଆଳୁ ପୋଡା ପୋଡି?
ଆଳୁ ପୋଡାଟା ମମି ଆଳୁ ପୋଡାଟା ହୁନି ଆଉ ଗ୍ୟାସ ରେ କେମିତି କଣ ପୋଡିବେ ଇଏ କରିବେ ମୁଁ ତ ବି ମୁଁ ୟୁଟ୍ୟୁବୁ ଦେଖିଲି ଓଭନ ରେ ବି ପୋଡୁ ଛନ୍ତି କଣ କେମିତି ଆଉ ମୁଁ ବୁଝି ପାରିଲିନି କରିପାରିଲେନି ତାପରେ ଠୋଠା ଫାଟିଯିବ ଆଉ ଏମିତି ହେଇକି ଏଁ, ସେ ଯୋଉ ଅଗିରେ ଦିଅନ୍ତି ନଡିଆ ଆଳୁ ସବୁ ଦିଅନ୍ତି, ମୁଁ ସେଠୁ ଆଳୁ ପୋଡା କରି ଆଳୁ ବାଇଗଣ ପୋଡିକି ଆଣିକି ଛୁଆଙ୍କୁ ଦେଖଉଥିଲି ଏଇଆ ହଉଛି ଆଳୁ ପୋଡା। ଭାରି ଭଲ ଲାଗେ ଆଳୁ ର ଯେମତି ପାଣି ଟା ମରି ମରି ପୋଡିବ। ଆମେ ଆଳୁ ସିଝେଇଦେଲେ ଇଏ କରିଦେଲେ। ସେ ଗାଁର ଯୋଉ ସ୍ଵାଦ ଗାଁ ର ଯୋଉ ମଜ
ମଜା ବର୍ତ୍ତମାନ ଟାଇମ୍ ରେ ତୋମେ ଦେଖିବ ଗାଁରେ ମାନେ ଚାରିଟା ହବ ତ ଛୁଆ ଆଉ ଗୋଟେ ଘରେ ରହିବେନି। ସ୍କୁଲ୍ ବହିପତ୍ର ଫୋପ ପାଡିଦେଇ ଖାଆନ୍ତୁ ନ
ଏଠି ତ ଗୋଟେ ଖେଳ ପଡିଆ ହିଁ ନାହିଁ ଛୁଆ ମାନେ ନିର୍ଭର କରିବେ ଯେ ପାର୍କ ଟିକେ ବୁଲିବେ। ପାର୍କ ତ ଦୁଷ୍ କଳସୀତ କୋଉ ପୁଅ ଝିଅ ଅମୁକ ସମୁକ ଏ ଖେଳ ପଡିଆ ଟିଏ ନାହିଁ, ଗାଁ ମାନଙ୍କର ଖେଳ ପଡିଆ ଅଛି ହତା ଅଛି। ଆଉ ହୁଁ, ରାସ୍ତାରେ ଖେଳିଲେ। ଏଠି ରାସ୍ତାରେ ଖେଳିଲେ ଖାଲି କାହା ଗାଡି, କାହା ଗେଟ୍ ମାଡ ହେଇଗଲା ବଲ ଏମିତି ସବୁ ଆଉ।
ଏ ହଁ ହଁ ସେଇ ତ। ଆଉ ନହେଲେ ଭଲ ଲାଗେ ନା ଗାଁହା ପରିବେଶ ଠାରୁ ସହର ନା ଗାଁ ଏ ସହର ପରିବେଶ ଠାରୁ ଗାଁ ପରିବେଶ ଟା ବହୁତ ବଢିଆ।
ହଁ ମୋତେ ଗାଁ ପରିବେଶ ଭଲ।
ଭଲ ଲାଗେ ଯେ ହଁ, ହଁ।
ଗାଁ ର ଚାଲିଚଳନ ଗାଁ ର ଭଲ ଲାଗେ, ଗାଁ ରେ ଗୋଟେ କଣ ଗୋଟେ ଆପୋସ ବୁଝାବଣା କୋଟେ କଣ ହେଲେ ଡା କି ହାକିକି ଯିବେ, ଏମିତି କିି ଗୋଟେ ମନ୍ଦିର ଯିବେ ସାବିତ୍ରୀ ହେଲେ ମୋ ମା ଖୁଡି ସବୁ ଯିବେ ଡ କାହାକା ହେଇ ଚାରି ଛଅ ଘର ମନ୍ଦିର ଟେ ଯିବେ ଏଠି ଯିଏ ଯାହା ଗାଡିରେ ବସିଲା ଯିଏ ଚାଲିଲା। ଯିଏ ତା ସ୍ଵାମୀକୁ ନେଇକି ଚାଲଲା। ସିଏ ତାଙ୍କର ଚାଲଲା। ଆମର ସେଠି ଜାଗର ହବ ସାବିତ୍ରୀ ହବ ଭଲ ମନ୍ଦ ହବ ମନ୍ଦିର ଯିବେ ସ୍ତ୍ରୀ ଲୋକ ମାନେ ସବୁ ଅଳ ତା ଲଗେଇ ବୋହୁ ହେଇ ଡକା ହେଇକି ଅପେକ୍ଷା କରି ଦାଣ୍ଡରେ ଠିଆ ହେବେ, ସିଏ ଆସିନି ତା ପାଇଁ ଅପେକ୍ଷା ସଏ ଆସିନି ତା ପାଇଁ ଅପେକ୍ଷା, ଆଉ ଗୋଟେ ବ- ମଜା ଏଠି କିଏ ଅ ଅପେକ୍ଷା କିଏ ଗଲା, କିଏ ଆଇଲା କଣ ହେଲା ସିଏ ତା ବାଟରେ ସିଏ ସେ କିଛି ନାହିଁ।
ହଁ କିଛି ନାହିଁ। କାହାରି ଠାରୁ କାହାର କିଛି ଯାଏ ଆସିନାହିଁ କାହାର କଣ ହେଇଗଲେ ବି କେଇ ଅନେଇବେନି ଆଉ ଗାଁରେ ଠିକ ଚାଟା ବେଳେ ହେଇଯିବ। ସ୍ତ୍ରୀ ଲୋକ ମାନେ ସବୁ ସଜବାଜ ହେଇକି ଆସିବେ ବସିବେ ଗପ ସପ ଚାଲିବ।
ଏଁ, ସିଏ ଗୋଟେ ଆସର ନା ବଢିଆ ହବ ସନ୍ଧ୍ୟା ହେଇଗଲେ ଭଲ ଲାଗେ।
ହଁ, ହଁ ଭଲ ଲାଗେ ଗାଁ।
ଏଠି ଟିକେ ଏକାଠି ହବାକୁ ହେଲେ ଆଉ ମାନେ କୋଉଟାକୁ ଧର ଗୋଟେ ପାର୍ଟି ଫାର୍ଟି କଣ ହେଲା ସେଇଠି ଯିବେ ଟିକେ ଏକାଠି ହେବେ ଇଏ ଆଉ ଗୋଟେ ସହର ଗୋଟେ ଆ, ସହର ଗୋଟେ ଏଇଆ ସହରରେ ସୁବିଧା ପିଲା ପାଠ ପଢିବା, ମେଡିକାଲ୍ ଏଉଡା ସବୁ ରହୁଛି ବୋଲି ଲୋକ ସହର ଉପରେ ନିର୍ଭର କରୁଛନ୍ତି। ନହେଲେ ମୋ ତେ କିନ୍ତୁ ସମସ୍ ସହରରେ ରହିଲେ ମଧ୍ୟ ମୋତେ ଗାଁ ଭଲ।
ଗାଁ ଟା ଭଲ। ହଁ ସେଇ ସବା ଆମେ କିନ୍ତୁ ଗାଁ ର ପରିବେଶରେ ଚଳି ଆସିଛୁ। ହଁ।
ହୁଁ।
ହଁ ଆମର ଜନମ ବି ଗାଁ ରେ, ଆମର ଶାଶୁଘର ବି ଗାଁ ରେ।
ଆଉ ଗାଁ ଲୋକମାନେ ପ୍ରାୟତଃ ଦେଖିବେ ବହୁତ ପତଳା ଥିବେ କିନ୍ତୁ ସହର ଲୋକମାନେ ପୁରା ମୋ ଟା ଅନ୍ତେ କାମର ଅଭାବ ଆଉ ମାନେ ସବୁ ମେସିନ୍ ରେ କାମ କଲେ ଇଏ କଲେ ସେ କଲେ ଆଉ ଗପ ଟେ ଜାଗାରେ ଚଳିଗଲେ ଗାଁରେ ଏଠୁ ରୋଷେଇ କରିବ ସେଠି ବାଢିକି ଥୋଇବ କପଡା ନେଇକି ଟେ ଦୂରରେ ଶୁଖେଇବ ପାଣି ବୋହିକି ଆଣି ଅଲଗା ଅଛି ନା।
ସେଇ ତ ତାଙ୍କର ସେଇଥିରେ ଏକ୍ସରସାଇଜ୍ ହେଇଯାଉଛି ତାଙ୍କ ତ ଗୋଡ ଚଳପ୍ରଚଳ କରୁଛି ସେଇଥିରେ। ସେଇଟା ଭଲ ଗୋଟେ ଜାଗାରେ ବସିକି ଖାଇବା ସମସ୍ତେ। ସେଟା ଗୋଟେ ବହୁତ ବଢିଆ ଖୁସି ସେ ଗାଁର ପରିବେଶରେ। ଏଇ ସବୁ ଆଉ। ଆଉ କଣ କୁହନ୍ତୁ? ହ୍ୟାଲୋ।
ହୁଁ ଗାଁରେ କଣ କି ଏଇ ଯୋଉ ମାଣବସା ହେଲା ଜଣେ ଧାନ ଯଦି ଆଣି ଛି ସେ ନୂଆ ବିରି ଟିକେ ଆଣିଛି ମୋର ଆସିଛି ସେ ଦି ତିନି ଘର ବା ଟି ଦବ ଦବ ହଁ ମୁଁ ସୋରିଷ କୁଲେ ଆଣିଛି ତମର ନାହିଁ କି ନେ ନେ ଆମ୍ବ ଡାଳଟେ ଏଠି ଗୋଟେ ଆମ୍ବ ଡାଳଟେ ବି ତମେ କିଣିବାକୁ ପଡୁଛି।
ହେଁ ହେଁ କେହି ଦେବେନି ସେ ଗଛ ଥିଲେ ବି ସୁଦ୍ଧା ଦେବେନି ହାତ ମରେଇ ଦେବେନି।
ଆମ୍ୱ ଡାଳ, କଦଳୀ ପତ୍ର, ଦୁବ ବରକଳି ପତ୍ର ସବୁ କିଣିବାକୁ ପଡୁଛି।
ହୁଁ ହୁଁ ହୁଁ ସେଇତ ନାଇହିଁ ଗାଁ ରେ ସେ ସବୁ ଓଷା ବାର ହେଲେ ଏଇ ଯୋଉ ଗୋଟେ ଜୁତିଆ ଓଷାରେ ହବ। ସେ ଯୋଉ ଘାଣ୍ଟ କରିବା ପାଇଁ କଣ ଗାଁ ରେ ହଉ କିଣା ହୁଏ କି ସମ
ନା ଗାଁରେ ହଁ ପା ସମସ୍ତେଙ୍କ ଘାଣ୍ଟ ହବ ଗାଁ ରେ ସେଠୁ ରହୁଥିବ ବାଇରେ ସାରୁଥିବ ଆଉ ଖଡା ଲଗେଇଥିବେ ଆଉ ତାକୁ ପାଣି କା ପୋଡି ଲଗେଇଥିବେ ସବୁ ତ ଲଗେଇଥିବେ ପ୍ରାୟ ଜହ୍ନି ଫନି ସବୁ ଲଗେଇଥିବେ
ଆଉ ଯାହାର ଯୋଉଟା ନଥିବ ତା ଘରେ ଆସିକି ପହଞ୍ଚିଯିବ ତମର ସେଇଟା ଅଛି କି? ସେ ହଁ ଅଛି ତାଙ୍କ ପାଖରେ ଆସି ପହଞ୍ଚିଯିବ। ହୁଁ ଯୋଉ ଦ୍ଵିତୀୟା ଘାଣ୍ଟ ଟା କିଣା ଯାଏନା ସେଟା ଗାଁ ଦେଇଦେବେ ପରସ୍ପରକୁ ଦେଇଦୁଆ କି ଘାଣ୍ଟ କରନ୍ତି। ତରକାରୀ କରିସାରିଲା ପରେ ବି ସେତ ଟିକେ ଚଖାନ୍ତି ନିଅ ତମ ତରକାରୀ କେମିତି ହେଇଛି ଆମ ତରକାର କେ କେମିତି ଲାଗୁଛି,
ହଁ ଆମ ଗାଁ ବିଷୟରେ କଥା ହେଇକି ଆପଣଙ୍କ ସହିତ ମତେ ବହୁତ ବଢିଆ ଲାଗିଲା। ହଉ ରଖୁଛି।
ହଉ ହଉ ଆମର ହେଇଗଲା ଟାଇମ୍? ହଁ ହଁ ଆମର ହେଇଗଲା ଟାଇମ୍ ହଉ ହଉ ବାଏ।